ହଁ କୁଚ
ଏଇଠି ବସିଥିଲି ମଁ ତମେ କ'ଣ କରୁଛ?
ଏଇଟା ବସିକି ପଢୁଥିଲେ।
ହୁଁ ଆଉ କେତେ ବାଟେ ପଢିଲାଣି। କ'ଣ ପଢିଲାଣି?
କେତେବେଟା କ'ଣ ଆମ ତ ସର୍ଟ କହୁ ଏକମାରିକା ତ ସେ ଏକମାରିକାୁ ଦେୁ ବିକ ଆଉ ୟୁଟ୍ୟୁବ ରୁ ଆଉ।
ୟୁଟ୍ୟୁବ ଚାଟ ନଲେଜ କ'ଣ କହିଲୟନି ୟାଇଯ ଚାଟ ଜ ପିଠରେ ପକେଇଦବ ଭଲ କୁଚନ୍ ଆସିବ।
ହଁ ସେଇ ଚଟ ଜପି ଟା ୟୁଟ୍ୟୁବ ଏଇଟା ଦେଖୁଛି ମୁଁ। ଚାରି ଜିବି ଟ ଭଲ ସୁବିଧ ଯାଉଛି।
ହୁଁ
ହୁଁ ଦେଖୁଥିଲୁ ଟିକେ ବସିକିବ ଆଉ ତା ଟିକେ ଯାଇଥିଲେ। ବ ଟିକେ ବାହାରକୁ ତ ଏବେ ଆସିଥିଲେ ବାହାରକୁ ମାନେ ଜଣଙ୍କ ଘରକୁ ଯାଇଥିଲି ଏବେ ଟିକେ।
ଓହୋ କମି ଯାଇଥିଲ।
ଏ କ'ଣ ତବବାକୁ ଯାଇଥିଲି ଗୋଟେ।
ହୁଁ ଆଉ କ'ଣ କରୁଛନ୍ତି? ଘରେ ସମସ୍ତେ
ଘରେ ତ ରୋଷେଇ କରିକି ଶୋଇଛନ୍ତି। ମାମା ବହିସଛନ୍ତି। ଭାଇ ଏବେ ଗାଧେଇକି ଆସିଲା। ମା ଜେଜେମା ବାହହାର ରୋଷେଇ ସୋଇଲାଣି। ହଁ ସରିଗଲାଣି ଜେଜେ ଶୀଘ୍ର ଖାଉଛନ୍ତି ତ ସେଣ ଶୀଘ୍ର ରୋଷେଇ ସରିଗଲା ଆଉ।
ତୁମେ ବି କିଏ କିଏ ରହୁଛ?
ଏବେ ଅଛୁ ଆମେ ବାବା ମାମା ମୁଁ ଆଉ ମୋ ଭାଇ ଅଛି ଆଉ ଜେଜେମାଙ୍କ ଦେହ ଭଲ ନାହିଁ ଯେ ଆସିଛନ୍ତି। ସିଏ ଆଉ ସି ଯି ହେହାରରି ଆଉ
ହୁଁ ହୁଁ
ଆଉ ମୋ ଭାଇ ହଷ୍ଟେଲରେ ଯିବ ଭରି ଆଉ କେତେ ଦିନ ପରେ ଆଉ ରଥଯତି୍ରା ଠିକ ଆଉ
ହୁଁ
ହଁ
ସାଗରୁ ରହୁନାହାନ୍ତି କି ହଷ୍ଟେଲ ରେ।
ନାଇଁ ସେ ହଷ୍ଟେଲ ରେ ରହୁଛି ଏବେ ଛୁଟି ରେ ଆଇଛି।
ଓହୋ।
ଏବେ ଛୁଟି ହେଇଛି ଯାଇଛି ଆଉ ଏକ୍ଜାମ ସରିଲା ତ ଆଇଛି। କାଲି ଯିବ ରିଆଡ଼ମିସନ୍ କରିବାକୁ ଯାଇକି ଆସିବ ଆରେ ଆସିଲେ ପୁଣି ଓଡ଼ଗାଁ।
ଓହୋ।
ଡିପ୍ଲୋମା କରୁଛି ତ।
ହୁଁ।
ଆଉ ତମ ଘରେ ସମସ୍ତେ କ'ଣ କରୁଛନ୍ତି?
ଘରେ ଆମର ରୋଷେଇ ସରିନି।
ଆମର ବି ସଇଲା ସେ ଗୋଟେ ଦିଟା ହଉଛି। କିନ୍ତୁ ଆଜି ଯେହେତୁ ଜେଜେମା ଆଇଛନ୍ତି ହେରି ଶୀଘ୍ର ରୋଷେଇ କରୁଛନ୍ତି ସେ ଖାଇବେ ନା ଶୀଘ୍ର।
ହୁଁ।
ତାଙ୍କ ଦେହ ଭଲନାହିଁ ଶୀଘ୍ର ଖାଇକି ମେଡ଼ିସିନ ଖାଇକି ଟିକେ ଶୋଇବ ରେଷ୍ଟ ନେବେ। ନହେଲେ ଆମ ଘରେ ସ ଖାଇଲା ଆସିକି ଦିଟା ତିନିଟା ପାଖାପାଖି ଦିପହରେ ଖାଇବା।
ହୁଁ
ବ୍ରେକଫାଷ୍ଟ କଲାସି ଦଶଟା ହେଇଯାଉଛି ଆଉ ଦଶଟା ଏଗାରଟା ହେଇଯାଉଛି ଆଉ ଦି ପରେ ଖାଇଲେ କେତେ ଆସିକି। ସେ ଦିଟା ତିନିଟା ଘରେ
ହଁ।
ଆ ଗାଧେଇ ସାଇଲୁନି ନା ଗାଧେଇନୁ?
ନାଇଁ ମୁଁ ଗାଧୋଇନି ମୁଁ ଖାଲି ଏପଟ ସେପଟ ହେକି ଆଜିି ଗଲାଣି ମୋ ଦିନ।
ହେ ବର୍ଷା ପାଗକୁ ଗାଧେଇବାକୁ ବି ଇଛା ହୋଉନଥିବ ଶୀତ ଶୀତ ଲାଗୁଛି।
ହଁ ବା ନାଇଁ ଯାଉଛି ମୁଁ ଇଏ କରିବି ନା ଗାଧେଇ ପଡିିବି ଯାଉଚି।
ହଁ ହେଇଯ ଯାଇକି ଏ ଘଣ୍ଟା ହେଲାଣି ସଗ
ବାରଟା ହେଲାଣି।
କେତେ ଶୀଘ୍ର ବାରଟା ହେଇଗଲାଣି ଜଣାପଡୁନି
ହଁ ବା ବାରଟା ହେଲାଣି ଯାଉଛି।
ମାନେ ଆସିକି ବାରଟା ହେଇଗଲାଣି ମୁଁ ଭାବୁଚି ଏଗାରଟା ହେଇଛି ବୋଲି।
ହଁ ବା ବାରଟା ଦେଖୁନ କେଡକୁ କେଡକୁ ଟାଇମ ଯାଉଛି।
ହେ ଟାଇମ ଜଣା ପଡୁନି ବାରଟା ହେଇ ଗଲାଣି କେତେ ଶୀଘ୍ର ମାନିବାକୁ
ହୁଁ।
ଧର ଖରା ହେଇଛି ଆମ ପଟେ ବର୍ଷା ଛାଡିଛି ପୁରା।
ଆମ ଆଡ଼େ ବର୍ଷା ପୁରା ଏନେ ଛାଡ଼ିଛି କିନ୍ତୁ ଖରା ହେଇନି।
ଖରା ମାନେ ଏମିତି ଟିକେ ହାଲକା ହାଲକା ପ୍ରକାର ଟିକେ ଖରା ହେଇଛି ଆଉ ଏତେ ବି ଜୋରସ ହେଇନି।
ହଁ ବା ଟିକେ ହୁଅନ୍ତା ଖରା ଡ୍ରେସ ପଟା ତିନି ଦିନ ହେଲା ଶୁଖିନି।
ଆମର କଣ କି ଏବେ ଯାଇକି ଛାତଟା ଶୁଖେଇକି ଆସିଲି ଡ୍ରେସ ପତର ମୁଁ। ମୋ ଡ୍ରେସ କଲେଜ ଡେସ୍ କାଲି କଲେଜ ଅଛି ଆଜି ସଫା କଲିଛି। ଶୁଖେଇକି ଆଇଚି ମୁଁ ଛାତପରେ।
ମୁଁ ଏଇ କଲେଜ ଡ୍ରେସ ସଫା ହଳେ ମୋର ଥୁଆ ହେଇଚି ଆଉ ହଳେ ସଫା କରିବି ଯେ ଯୋଉ ବର୍ଷା ଏନ୍ତିଆ ହଉଛି କଣ ସଫା କରିବୁ କହିଲ?
ସେଇଆ ଏ ବର୍ଷା ପାଗକୁ ଏ ଡ୍ରେସ ପତ୍ର ଶୁଖେଇବା ଟା ହଉଛି ବହୁତ କଷ୍ଟରେ ବର୍ଷା ପାଗରେ।
ହୁଁ।
କୋଉଠି ଶୁଖେଇବ ଏମିତି ଆମର ସେ ତିନି ବାଲ୍ଟି ଥୁଆ ହେଇଛି। ସଫା ହେକି ଶୁଖେଇବାକୁ ଜାଗା ନାଇଁ କୋଉଠି ସୁଖେଇବ? ସେ ବାହାରେ ଏମତି ସୁଖାସୁଖି କରିଦେଇଚୁ ଟିକେ ଆଉ। ଆ ଛାତରେ ଅଧା ଶୁଖେଇକି ଆସିଲି ଆଉ ଏବେ ଆଉ ବୁଲି ବର୍ଷା କନାହିଁ ଯଦି ବର୍ଷା ପକେଇବ ପୁଣି ଧାଇଁକି ଯିବି ଛାତରେ ଲୁଗାପଟା ଆଣିକି ଆସିବି ତାପରେ ପୁଣି ଓଦା ହେଇଯିବ। ଯାହା ଶୁଖିଥିବ ପୁଣି ଓଦା ହେଇଯିବ।
ହଁ ବା।
ହଁ ସେଇଆ। ଦେଖାଯାଉ କଣ ହଉଛି ଏ ବର୍ଷାକୁ ଏବେ ସାତ ଦିନ ସାତ ତାରିଖ ଯାଇକି ଅଛି ବର୍ଷା ତ କହୁଛନ୍ତି।
ହଁ ବା ସାତ ତାରିଖ ଯାଏଁ ଅଛି।
ହୁଁ ଉଁ।
ଆଉ ତମେ ଭାଇ ଭଉଣୀ ମାଡ ଗୋଡ଼ ଲାଗୁଛ ନା ନାଇଁ?
ମାଡ଼ ଗୋଳି କଥା କୁହନି ଅଲଗା ପ୍ରକାର
କଣ କହିଲ?
ଆମ ମାଳଗୋଳ ଲାଗିଲେ ଆଉ ଛାଡିବାର ନାଁ ଗନ୍ଧ ନାହିଁ।
ହଁ ପା ଆମ ଘରେ ବି ଏନ୍ତେ
ସେଇଆା ଆମର ଏବେ ବି ସୁଧା ଚାଲିଛି ମାଡ଼ଗୋଳ କାଲିଠୁ ରାତିରେ ଆମେ ହେଇଥିଲୁ। ଏବେ ସାଙ୍ଗେ ସାଙ୍ଗେ ହେଇକି ପୁରା ଚୁପ୍ ଚାପ ବସିଛୁ କଥା ହଉନୁ ଏବେ। ଏବେ ପାଞ୍ଚ ମିନିଟ ପାଇଁ କଥା ହବୁନୁ ତାପରେ ଯାହାକୁ ତାହା ପୁଣି ଆଉଥରେ।
ହୁଁ ଆମେ ତ ହେଇୟା।
ଆମର ଡ଼େଲି ଲାଗୁଛି। ଆଗ ଆସିକି ମୋ ଭାଇ ଲାଗିବ ମୋ ସାଙ୍ଗରେ ମୁଁ ବସିଥିବି ଆସିକି ଲାଗିବ।
ଆମ ପୁଅ ହିନ୍ତି ମୋ ସାଙ୍ଗେରେ।
ଆସିକି ଲାଗିବ ବସିଥିବୁ ବସି ପୁଡ଼ି ଦବ ଚିମିଡ଼ି ଦବ ବିନା କାରଣଟାରେ। ଏମିତିରେ ରାଗ ଲାଗିବନି କାହାକୁ?
ମୁଁ କହିିବି ତୁ ଛୋଟ ପିଲାଟେ ହେଇକି ଆଗ ମୋ ସାଙ୍ଗରେ ଲାଗୁଛୁ ରହ ତତେ ଦଉଚି ମୁଁ ଏଇନେ।
ମୁଁ ଆଉ କଁ କି?
ଆଉ କଁ ଯେ ତମେ ଛୋଟ ପିଲାରା ଆମ ଆଗୁ ଆମକୁ ବାଡ଼େଇବ ଆମ ବଡ଼ ପିଲାରା ବାଡ଼େଇବୁନି?
ହଁ ଆସିକି ମୋ ଗାଲରେ ଟେଡ଼ି ଦବ। କାଟୁଚି ତା ହାତଟା ହାଡ଼େ ବୋଲି ଦେବି ସେକି ଦେବି ଯାଇକି ଆଗ ତାପରେ। ତାପରେ ତାଠୁ ଏଇଠୁ ଷ୍ଟାର୍ଟ ହବ ମାରଗୋଳି ଆମର ଆଉ।
ହୁଁ।
ତାପରେ ଘରେ ପାଟି କରିବେ ତାକୁ ପାଟି କରିବେ ମତେ ପାଟି କରିବେ ଚୁପ୍‌ଚାପ ହେଇକି ବସିିବୁ ତାପରେ। ତାପରେ ଆଉ ଯାହାକୁ ତାହା ଆଉ ପାଞ୍ଚ ମିଣ୍ଟି ପରେ।
ହଁ ମ ସେଇନ୍ତି ତ ଆଉ କଁ କି?
ଆସି କହିବ ଦିଦି ଘଷି ଦେବି ଏଇଟା କରି ଦେବି ମୁଁ କହିବି ଚୁପ୍ ଚାପେ ବସେ। ଦିଦି ଡ଼ାକି ପକେଇଲା। ଆମର ବି ସେମିତି ଝଗଡ଼ା ଆ ସବୁ ଘରେ। ଯିଏ ସେଟା ଆଉ ସେ ଗଲା ହାରିି ପରେ। ଘରେ ଖାଲି ବୋରିଂ ଆଉ କିଛି ନାଇଁ ଘରେ ଏକୁଟିଆ ଖାଲି ବୋରିଂ ଲାଗୁଚି। କେତେ ମୋବାଇଲ ଦେଖିବୁ ଟିଭି ଦେଖିବୁ?
ସେଇଆ।
ପୁରା ପୁରା ବୋରିଙ୍ଗ ହେଇଯାଉଛି ପୁରା ଖାଲି ଖାଲି ଲାଗୁଚି ଘର। ଆଉ କୁଟଘର ପାର୍କ ଯାଇନ ବୁଲିବାକୁ ଏବେ?
ନାଁ ଏବେ ଯାଇନି ଆଉ।
ହୁଁ ମୁଁ ବି ସେ ଯାଇଥିଲି କେବେ ପ୍ଲସ ଟୁ ଶେଷ ହେ ଆସିକି ଯାଇଥିଲି। ଆଉ ଏବେ ଯାଇନି କେତେ ଦିନି ହେଲା ବହୁତ ଦିନ ହେଲା।
ମୁଁ ଯାଇଥିଲି ବୋଧେ ଫ୍ରେବୃୟାରୀ ନା କଣ ହବ।
ହୁଁ। ମୁଁ ସେ ପ୍ଲସ ଟୁ ସଇଲା ପରେ ମାର୍ଚ୍ଚ ମାସରେ ଯାଇଥିଲି ଏପ୍ରିଲ କି ମାର୍ଚ୍ଚ ମାସରେ।
ହୁଁ।
ଓ ଆଉ ଯାଇନି। ଆଉ ଖାଲି ଶୋଇ ପଡ଼ିବାକୁ ଇଚ୍ଛା ହଉଛି ଏ ପାଗକୁ।
ହୁଁ।
ଆଉ କେତେବେଳୁ ଖାଇବ ଭାତ?
ହ୍ୟାଲୋ।
ମୁଁ କହିଲି କେତେବେଳକୁ ଆଉ ଖାଇବ ଭାତ?
ଖାଇଲା ଆସିକି ପଖାଳ ହାତ ଯେତୁ ଖାଇଚି ଖାଇଲା ଆସି ଦିଟା ହେଇଯିବ।
ହଁ ମ ଆଉ ଇଚ୍ଛା ହବନି ବି ଖାଇବାକୁ।
ସେଇଆ ଖା ମୁ ଖାଇ ନଥାନ୍ତି ଯେହେତୁ ଚିକେନ ହିଁ ଖାଇ ନଥାନ୍ତି ପଖାଳ ଖାଇ ଖାଇଦେଇକି ରାତିରେ ଖାଇଥାନ୍ତି।
ହଁ।
ଦିଟା ଆସିକି ଖାଇଦେବି ଆଉ ଭାତ ଆଉ ଗରମ ଭାତକୁ ଆଉ ଚିକେନ ଆଉ।
ହଁ ମୁଁ ଖାଇଦବ ଯୋଡନାକୁ।
ହୁଁ ଖଇଦେବି। ଏବେ ଟିକେ ପଢାପଢି କରିକି କଣ କାମ ସାରିକି ଟିକେ ଶୋଇପଡିବି। ଶୋଇକି ଉଠିଲେ ଦିଟା ଆସି ଖାଇବି ଆଉ ଦିଟାରେ ଖାଇକି ଯାହା ପଢିବି ଟିକେ ବସିକି ଆଉ।
ହଁ କାଲି ଏତେବେଳକୁ ଏକ୍ଜାମ ହଲ ରେ।
ହଁ ବା କାଲି ସେତେବେଳେ ଏଗ୍ଜାମ୍ ହଲରେ ଘଣ୍ଟାକୁ ଅନେଇ ବସିଥିବି। କାଲି ଶୀଘ୍ର ଏକ୍ଜାମ ସରିଯିବ ତିନି ଘଣ୍ଟା ଲାଗିବନି ଘଣ୍ଟାଟେ ଲାଗିଯିବ ଯେହେତୁ ସର୍ଟ କୋଶ୍ଚିନ୍ ଗୁରାକ। ସାଙ୍ଗେ ସାଙ୍ଗେ
ହୁଁ। ଆମର ଯୋଉ ତିନି ଘଣ୍ଟା ବି ଆମର ବି ତିନି ଘଣ୍ଟା ମୋର ସରିଯାଉଛି ମନେକର ଆମର ବାର୍ ଟାରୁ ତିନଟା ହୁଏ।
ହଁ।
ମୁଁ ଦି ଟା ପନ୍ଦର କୋଡ଼ିଏରେ ପଳେଇ ଆସେ ବାହାରକୁ।
ଆମର କଣ କି ମୁଁ ବି ସେଇୟା। ସରିକି ବସିଥିବେ ଗ ଆମର ଦି ବା ଏଗାରଠାରୁ ଗୋଟେ ଦିଟା ହଉଛି। ମୋର ସାଢ଼େ ଗୋଟେ ଭିତରେ ସରିକି ବସିଥିବି କିନ୍ତୁ ସର୍ଟ କୋଶ୍ଚିନ୍ ଗୁରାକ ଦି ନି ଟା ରହିଯିବ ବାକି ଆସିବନି। ଅନେଇକି ରହିଥିବି କିଏ କୁ ପଚାରଦେଲେ ସେ କାଳେ କହିଦବ କି?
ହୁଁ।
ଲାଷ୍ଟକୁ କେହି କହିବେନି ତାପରେ କଣ ଭାବିକି ଲେଖିକି ଆସିବି ଆଉ।
ହୁଁ।
ସେଇୟା। କାଲି ସବୁ ପିଲାଙ୍କର ଦେଢ଼ ଘଣ୍ଟା ଭିତରେ ସରିଯିବ ସରିଗଲେ ସମସ୍ତେ ଆସିବେ। ଶୀଘ୍ର ବୋଧେ।
ହୁଁ।
ଆଉ ହଲରେ କିଏ ବସିବ କହିଲ।
ହଁ ଏତେ ସମୟ କଣ ପାଇଁ ମୁହଁ କୁ ଉଣ୍ଡିବସି ତା ଅପେକ୍ଷା ବାହାରେ ଆସି ଟିକେ ବୁଲିବୁନି କଣ ପାଇଁ ମ।
ହଁ। ଏତେ କଣ ହ
ମୋର ସବୁବେଳେ ପରୀକ୍ଷା ହଲ ରେ ଜାଣିଛ ମୁଁ ସବୁବେଳେ ଫାଷ୍ଟ ବେଞ୍ଚ ରେ ମତେ ଭାରି ରାଗ ଲାଗୁଛି।
ମୋର କଣ କି ମୋର ବି ସେ ଫାଷ୍ଟ ପେଜ୍ରେ ପଡୁଛି।
ମାନେ ଦଶମ ପରୀକ୍ଷା ମାନେ ଦଶମ ପରୀକ୍ଷା ଦେଲି ଫାଷ୍ଟ ବେଞ୍ଚ ରେ। ପ୍ଲସ ଟୁ ବୋର୍ଡ ଏଗ୍ଜାମ୍ ବି ଦେଲି ଫାଷ୍ଟ ବେଞ୍ଚ ରେ ମାନେ ଏବେ ବି ଏଇଠି ଦଉଛି ମୁଁ ଫାଷ୍ଟ ବେଞ୍ଚ ରେ ସବୁବେଳେ ବସିକି।
ସେମ ଟୁ ୟୁ ମୁଁ ବି ଦଶମ ହି ହି
ଆଗେରେ ବସିବାରେ ସେମିତି କିଛି ମୋର ଇଏ ନାହିଁ ଗୋଟେ ଟିଚର ଗୁଡା ସବୁ ଯାକ ମୁହଁ କୁ ଉଣ୍ଡିକି ବହୁଛନ୍ତି ଆ
ସେଇଆା ସେ ଦଶମ୍ କ୍ଲାସ୍ ରେ ମୁଁ ପୁରା ଫାଷ୍ଟ ବେଞ୍ଚ ରେ ବସିଲି ଆମର ଯୋଉଠି ପଢ଼ିଥିଲା। ଯୋଉ ଖୋ ସ୍କୁଲ ସେଇଠି ସେ ମ୍ୟାାମ ଆଉ ଟିଚର୍ ଯିଏ ବସଥିବ ଅନେଇକି ବସିଥିବ ଏ କାହାକୁ ପଚ୍ ପଛକୁ ବୁଲିଲେ ଆସିକି ବି କହିବ ବୁଲୁଛୁ ପଛୁକୁ।
ତାପରେ ପଛକୁ ବୁଲୁଛୁ ତାପରେ ପୁଣି ଯାହା ଲେଖିଲା ବେଳୁ ଗୋଟେ ଖାତାରୁ ପଢୁଛନ୍ତି।
ହଁ ସେଇଆ ଏଇ ଯୋ ରାଗ ଲାଗିବ ତାପରେ ସେକଣ୍ଡ ସେମିଷ୍ଟର। ତିନିଟା ଏକ୍ଜାମ ଟାକୁ ଚାରିଟା ଏକ୍ଜାମ ମୋର ଆଗରେ ପଡିଲା। ଆଉ ବାକି ମଝି ମଝିଆ ପଇଲା ମୋର। ସେଇ ତିନିଟା ଏକ୍ଜାମ ରେ ମ୍ୟାମ ସେଇ ବେଞ୍ଚରେ ଏକା ହଲିଲେନି କୋଉଠୁ ସେଇ ଗୋଟେ ବେଞ୍ଚରେ ରହିଲେ ମୁଁ ଯୋଉଠି ବସିଥିଲି। ମୁଁ ଆଉ କୁଆଡେ ଅନେଇବି ସିଧା ଖାତାକୁ ଅନେଇ ଅନେଇ କା ଲେଖି ଚାଲିଲି।
ଆଉ କଣ କରିବୁ?
ସେଇଆ ଆଉ ଏବେ ସେଇ ଫାଷ୍ଟ ବେଞ୍ଚରେ ମୋର ପଡିଛି।
ମୋର ବି ସେଇ ମ ବ୍ୟସ୍ତ ନାହିଁ ଏବେ ବି ଦେଖିବ ଫୋନ କରିବି ତମକୁ ଦେଖିବ ସେଇ ଆଗରି ବେଞ୍ଚ। ରେ ହିଁ ପଡ଼ିବ।
ମୋର ବି। ଖାଲି ଦିଟା କି ତି ଦିଟା ଏକ୍ଜାମରେ ମୋର ଟିକେ ମଝିରେ ପଡ଼ିଥିଲା। ଆଉ ବାକି କି ଦିଟା ଆଗରେ ପୁର ଫାଷ୍ଟ ବେଞ୍ଚରେ।
ହଁ ହଉ ଆଉ ଶୁଣନ ମୁଁ ରଖୁଛି ମୁଁ ଯାଉଛି ଗାଧେଇଯିବି ତ। ପରେ ଫୋନ କରିବି ଆଉ ହଁ।
ଓକେ।